ହଁ।
ଆଉ କଣ କରୁଛ ପୁଅ।
ହଁ ଏଇ ଶୋଇଦିନ ଉଠିକି ଏଇଉ ବସିଛି ଆଉ।
ହଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଅଛନ୍ତି ଲୋ ବାପା ସମସ୍ତେ ଭଲ।
ହୁଁ ଆଉ ବର୍ଷା ସଆଡେ କଣ? କେମତି ହଁ ବର୍ଷା ତ କାଲି ଏଠୁ କାଲି ପକେଇଦେଲା ଏଇନାଧା କାଉଁଳିକି ରହିଛି।
ନା ଆମର ବର୍ଷା ପକଉଛି।
ବଡ଼େ ବର୍ଷ ହୁଁ ଆମର କାଉଁଳି ବି ରହିଛି ବର୍ଷା ଟା ହେଇନହିଁ।
ନା ଆମର ସକାଳୁ ପକାଉଛି ନା। ଆଉ ବିଲବାଡି କାମ ଧନ୍ଦା କେତେ ବା ଟା ଗଲା?
ବିଲଆଡି କାମ ହଁ ସେମିତି ବର୍ଷା ବର୍ଷା ଇରେତି ଚାଲିଛି ଆଉ।
ହ।
ଆସିଆ ଟା କେମିତି କଣ ବିଲବାଡି କାମ?
ଆମର ଏବେ ରୁଆ ହବ। ଏଇ ଗୁଣ୍ଡିଚା ବେଳକୁ ଗୁଣ୍ଡିଚା ଥିବ ରୁଆ ହବ ଆଉ।
ହୁଁ ହୁଁ ଏଇ ତ ହଁ ବ ସାଇ ହେନ ତ ସ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହଉ।
ଆ କେମିତି କଣ ସେପଟେ ମାନେ ନା ବିଲଆଡି କାମ ଚାଲିଛି?
ବିଲୁବାଡି ପା ବିଲୁ ରଦ୍ଦାଦ ଲେଣି ଲୋକ ହ ମ ଏନା କ ଲଣି ରୋୋଇ ବି ଆଉ
ହୁଁ ହୁଁ
ରୁଆ ରୁଇ ହବ ଆଉ।
ବର୍ଷା ତ ନା ସବୁଦିନ ନା ଲାଗିକିରି ଚାଲିଛି ବର୍ଷା ଟା ଆଉ
ହୁଁ।
ଆଉ ରୋଷେଇ ପତ୍ର ହେଲାଣି ଖାଇବା ଯୋଗୁ?
ନା ବ୍ରସ୍ ଫ୍ରସ୍ କରିନୁ ହଁ ହେଇନି ହବ
ଆଉ ଆମର ଗୋଟେ ନୂଆ ମନ୍ଦିର ଚି ଆସିବ ପଚିଷ୍ଟା ହବ।
ଓହୋ କି ମନ୍ଦିର?
ଏ ଜୋଉ ଜଗନ୍ନାଥ ମନ୍ଦିରଟେ ନୂଆ ଗୋଟେ ତିଆରି ହଉଚି ଯେ ଏଇ ଗୁଣ୍ଡିଚା କୁ କହୁଚନ୍ତି ପଚିଷ୍ଟା କରିବେ ବୋଲି।
ଓହୋ ହଉ ରହୁ ବାହୁଡା ଯାତ୍ରା ଗୁଣ୍ଡିଚା ହଁ ବାହୁଡା କୁ ଜି
ଗାଁ ଲୋକ କହୁଚନ୍ତି କହିଲେ ମନ୍ଦିରରେ ଭାଉ ଆଉ ଗୋଟେ ମନ୍ଦିର ଆମ ଗାଁ ପାଖରେ ହେଲା ଯେ ଛଅ ସାତଦିନି ଖଣ୍ଡେ ଭଲ ଯାତ୍ରା ଫାତ୍ରା ହେଲା ଆମେ ଯାଇଥିଲୁ ଦେଖିବାକୁ।
ଉଁହୁଁ।
ସେଟା ସେଟା ହଉଚି ଶିବ ମନ୍ଦିର ଟା।
ହୁଁ। ଆମର ବି ଗାଁ ଭିତରେ ସେମିନ୍ତି ଜଗନ୍ନାଥ ମନ୍ଦିର ଅଛି। ଆଉ ଏଇ ରଥଯାତ୍ରା ବେଳେ ତ ସେମିତି ରଥ ପଥ ଟାଣନ୍ତି ଆଉ।
ହୁଁ।
ହୁଁ ଦାଣ୍ଡ ଆଉନି ପଇସା
ଶ୍ରାବଣ ମାସ ଆସିଲାଣି ଆଉ ଭାର
ହଁ ଭାର ଧରିକି ଯିମୁ। ସବୁ ବର୍ଷ ତ ଯାଉଚୁ ଭାର ଧରିକି ଦୂର ଦୂର ଜାଗା ଦେଖିକି ଯାଉଚୁ। ଏ ବର୍ଷ ସେମିତି ମିଟିଂ କି ଆଲୋଚନା କିଛି ପିଲାମାନେ କରିନୁ ଏମିତି କଥା ହେଇକି ଭାର ଧରିକି ଯିମୁ।
ହଉ।
ଉଁ ହୁଁ ବାଉଡା ଫାଉଡା ସଇଲା ତାପରେ ଯାଇକି ଶ୍ରାବଣ ମାସ ଇଏଟା ପୁଣି ହେଲା ପରେ ମାସଟା ଯାକ ଆଇଁଷ ଫାଇଁଷ ଖାଇବୁନି।
ହଁ।
ଉଁ ହୁଁ ଆଉ ଏଠି ଆମର ମନ୍ଦିର ଅଛି ମନ୍ଦିରରେ ଉଁ ଶ୍ରାବଣ ମାସ ଲାଷ୍ଟ ଦିନ ଭଲ ପ୍ରସାଦ ସେବନ ଏମତି ସବୁ ଲୋକ ସବୁଆଡୁ ଆସନ୍ତି।
ହଁ।
ହୁଁ ଭଲ ହୁଏ ଆଉ।
ଚାଲ ଚାଲି ଯାଆନ୍ତି ନା ଯୋଉ କେମିତି କଣ ଯାଆନ୍ତି?
ହଁ ଚାଲି ଏଠୁ ତ ପାଣି ଯୋଉଠୁ ଉଠେଇବେ ସେଠୁ ଚାଲିକି ଯିବେ ଆମେ ପନ୍ଦର କିଲୋମିଟର କୋଡିଏ କିଲୋମିଟର ଏମିତି ଉ ପାଖ ଆଖ ଦେଖି ଉଁ ପାଣି ଉଠେଇି ଧରିକି ଯାଉଁ ଆଉ।
ତା ଆମେ ଘର ପାଖୁରୁ ଯାହାହେଲେ ଗାଡିରେ ଯିବୁ।
ହଁ ଯୋଉ ଜାଗାକୁ ଧର ଯାଇଥିବ ସେଇଠୁ ଥିବ ପନ୍ଦର କୋଡ଼ିଏ କିଲୋମିଟର ସେଇଠୁ ନଦୀରୁ ପାଣି ଉଠେଇକି ଚାଲିକି ଉଁ ଜି ମୁ ଆଉ।
ସେଟା କେମିତି କଣ ପାଣି ଉଠାଅ?
ପାଣି ସେଟା ପୂଜା କରିବେ ସେଠି।
ନାମ ଭୋଗ ପାଣି ତୁଠରେ ଦେଇକି ଉଠାଅ ନା ଏକାଥର ଆଗେ ଭୋଗ ଦବ
ଭୋଗ ଫୋଗ ଇଏ କରିକି ହଁ ପୂଜା ଫୂଜା କରିକି ତାପରେ ପାଣି ପାଣି ଉଠାଯାଏ। ଆଉ ବାଟରେ ଗଲାବେଳୁ ପାଟି କରିବୁନି ମାନେ ଛେପପ ପକେଇବନି ଏମିତି ବହୁତ ନିୟମ ଅଛି।
ସେମିତି କରିକି ଯାଅ ଆଉ
ହଁ ସେଠୁ ଯୋଉଠି ପାଣି ଧଢାଡି ସାରିଲା ପରେ ତାପରେ ଅଲଗା ଅଲଗା ଜାଗା ବୁଲି ବୁଲିକ ପୁରୀ ବୁଲିକି ଏମିତି ସବୁ ବୁଲାବୁଲି କରିକି ଆସ ଆ ଦି ଦିନ ତିନି ଦିନ ତିନି ଦିନ ପର୍ଯ୍ୟନ୍ତ ଆଉ
ହଁ ଆଉ ମାନେ ଖାଲି ପୁଅ ପିଲା ଯାଆନ୍ତି ନା ଝିଅ ପିଲା ବି ସେୟ ଯାଆନ୍ତି।
ନା ଝିଅ ପିଲା ଯାଆନ୍ତି।
ଯେ ପିଲା
ହୁଁ ବହୁତ ଝିଅ ପିଲା ଯାଆନ୍ତି।
ଆ ଆମର ଏପଟେ ମୁଁ ଦେଖିନି ତ ସେଥି ଯୋଗୁ ପଚାରିଲି
ନା ଏପଟେ ଆମର ଝିଅ ଛୁଆ ଯାଆନ୍ତି ସବୁଆଡେ ତ ସେଠି ଆସିଥିବେ ଦେଖିବ। ସେ ମନ୍ଦିରରେ କୁଆଡ଼ୁ କୁଆଡ଼ୁ ଝିଅ ଛୁଆ ଆସିଥିଲେ ଲୋକ ଆଉ ବୟସ୍କା ବଧା ଲୋକ ଏମିତି ବହୁତ ଲୋକ ସବୁ
ହୁଁ
ହୁଁ ହଁ ଆଉ ବାଟ ବାଟ ସାରା ଯିଏ ଯେମିତି ସବୁ ରୋଷେଇ କରିଥିବେ ବାଟ ରାସ୍ତା କଡ ମାନଙ୍କରେ ସବୁ ରୋଷେଇ କରିକି ସବୁ ଡାକୁଥିବେ।
ହଁ
ଅରୁଆ ଭାତ ଡାଲମା ଏମିତି ସବୁ କରିକି ଦିଅନ୍ତି ସବୁ ଖାଇବା ପାଇଁ ବାଟ ବାଟ ନ
ଯେ ଫେରିଲା ବେଳେ ଖାଇବ ନା ଆଉ
ହୁଁ ନାଇଁ ଗଲା ବେଳକୁ ସିଧା ଭାରା ରଖିଥିଲୁ। ତଳେ ରଖିବୁନି ତ ଏଇଟା କୋଉ ଗଛରେ ଟାଙ୍ଗିବୁ ମାନେ ବାଉଁଶରେ ତିଆରି ହେଇଥିବ ରାସ୍ତା କଡ ମାନଙ୍କରେ ସେଠି ରଖିଥିବ ସେ କରିକି ଭାର ରଖିଲୁ ମାନେ ତ ଇଏରେ ତାର ଗାଧେଇ ଆଉଥରେ ଭାର ଧରିବୁ।
ଖାଇସାରିଲାଠୁ
ଖାଇସାରିଲା ପରେ ଫେଣି ଗାଧେବୁ
ଫେରିନେତିନି ଆମ
ନ ହଁ
ତାହେଲେ ଖାଇବାର ଅଭାବ ନାହିଁ।
ହୁଁ ନା ଖାଇବା ବାଟଘାଟରେ ସବୁ ତାର ଷ୍ଟଲ ବଢଥାଏ। ଖାଇବା ପାଇଁ ଦିଅନ୍ତି।
ହୁଁ ହ
ଆଉ ନିଜେ ଆମେ ବଧେ ନେଇକି ଯାଉ ରୋଷେଇଆ ଜଣେ ନେଇକି ଯାଉ ସେ ରୋଷେଇ କରନ୍ତି। ପନିପରିବା ଆମ ସବୁ କିଣିକି ନେଇକି ଯାଉ
ଦି ଦିନ ତିନି ଦିନ ଲାଗୁଛି ଆଉ
ହୁଁ ତିନି ଦିନ ଚାରି ଦିନ ପର୍ଯ୍ୟନ୍ତ ଜିନିଷ ସବୁ ଧରିକି ଯିବୁ ରୋଷେଇ କରିବୁ ଗୋଟେ ଜାଗାରେ ରହିବୁ।
ଆଉ ମାନେ ଘରେ ଯାହା ଗୋଟେ ଫାମିଲି ଥିବ ସେ ଘର ଲୋକ କଣ ବାରଣ କରିବ।
ବାରଣ କଣ?
ଗୋଟେ ମାନେ ଜଣଙ୍କ ପୁଅ ଯାଇଛି ତା ମା ବାରଣ କରିବ ମୋ ପୁଅ ଯାଇଛି ଭାର ନେଇକି ବୋଲି
ହ ନା ବାରଣ କଣ ଘରେ ଶୁଣିଛି
ନାଇଁ ବାରଣ ବୋଲି ସେ ମାଛ ମାଂଁସ ଆଇଁଷ ଯେକୌଣସି ଜିନିଷ ସେଟା ସେ ଖାଇବନି
ହ ସୀମି ନା ନା ସେମିତି ତ ଖାଉଛନ୍ତି ଇଏ ଧର ମୁଁ ଚାଉଳ ମାସ କନି ମୁଁ ମାଛ ଟା ଯାକ ଆଇଁଷ ଖାଇବିନି, ଯଦି ଘରେ ସେମିତି ନହବ ଆହୁରି ଭଲ କଥା। ଜଣେ ଯଦି ଘରେ ଲୋକ କିଏ ଖାଇଲେ, ତାଙ୍କର ଖାଇବେ ଆଉ ଯିଏ ଜୀବ ଭାର ଧରିକି ସିଏ ନ ଖାଇନେ ବି ନ ସ ତ ଖାଇବା କଥା ଖାଇବେନି। ଆଉ ଯଦି ମୁଲଟୁ ଘରେ ନହବ ସେଇ ଯଉ ତ ଆହୁରି ଭଲ। ହୁଁ।
ଆଉ ସେ ଯୋଉ ତାର ତ ଗୋଟେ ନୀତି ନିୟମରେ ସେ ରହିଥିବ, ତାର ସବୁ କିଛି ଆଉ।
ଇଏ ବୋଉଲୋ ମର ଯେମିତି ଆଉ ଝିଅଛୁଆଙ୍କର ଯେମିତି ଗୋଟେ ରହୁଛି ଖୁଦୁରକୁଣି ଓଷା।
ହଁ ଅ।
ସିଏ ସେ ତାଙ୍କ ସେ ମାସଟା ଯାକ ଖାଉନାହାନ୍ତି।
ହଁ ଅ।
ହୁଁ ଆମର ବି ସେମିତି ଗୋଟେ ଶ୍ରାବଣ ମାସରେ ସେମିତି ମାସଟା ଯାକ ଖାଇହଉନି। ଆଇଁଷ ଖାଇବୁନି ଚୁଟି ଦାଢ଼ି ଫାଡି କିଛି କାଟନ୍ତିନି।
ଯାହା ହଉ ଆଉ ଯୋଉ ରାତିରେ ସୋମବାର କଣ ହ? ଉପାସ ରୁହନ୍ତି ନା ରାତିରେ ଖାନ୍ତି ନା କଣ କେମିତି?
ସେଇ ଅରୁଆ ଖାଇବୁ।
ସୋମବାର ଦିନ।
ହୁଁ ଉଁ ସେ ମାସଟା ଯାକ ସବୁ ଭାର ପାଣି ଢାଳିକି ଆସିଲା ପରେ ବି ତୁ ଘରେ ସୋମବାର ଦିନ ସେ ଅରୁଆ ଖାଇବୁ। ଅଲୁଆ ବାରରେ ଯାହା ଖାଇବା ତ ସୋମବାର ଅରୁଆ ଖାଇବା ଆଉ
ହଁ
ହୁଁ, ଏଠି ଆମର ଉଁ ପାଣି ଢାଳିକି ଆସିଲା ପରେ ଆମର ଯୋଉ ମନ୍ଦିର ଅଛି ଗାଁ ରେ, ସେଇଟା ଲାଷ୍ଟ ଦିନ ସବୁ ଭୋଗ ଫୋଗ ସବୁ ଏମିତି ସବୁଆଡ଼ୁ ଲୋକ ଆସନ୍ତି ସେଦିନ ଶ୍ରାବଣୀ ଲାଷ୍ଟଟା ଆଉ ସେଇଟା ସଇଲା ପରେ ଯାଇକି ସେଟା ସଇଲା ପରେ ଯାଇକି, ତାପରେ ଆମର ଏଠି ତାପରେ ଯାହା ତୁ ଖାଇବା କଥା ତର ଖାଇବୁ ପିଆ କାଟିବା କଥା କି ଦାଢ଼ି କାଟିବା କଥାଥା। ସେଇଟା ଶହେ ନ ସରିଲା ପର୍ଯ୍ୟନ୍ତ ଆମର ଏଠି ରହିଦଉଛନ୍ତି
ତାପରେ ଏଇ ଯୋଉ ଚୁଟି ଫୁଟି ଗୁଡ଼ାକ କଟାକୁଟି କରିବ।
ହଁ ଅଁ।
ଯେତିକି ଦିନ ହେଇନଥିବ, ମାସ ଶେଷ ହେଇନଥିବ, କରିବନି।
ନା ନା। ଶ୍ରାବଣ ମାସ ସେଟା ଲାଷ୍ଟ ଆମର ଏଠି ମନ୍ଦିରରେ ହୁଏ, ସବୁଆଡୁ ଲୋକ ଆସୁଛନ୍ତି
ହଁ ଅ
ଖିଆପିଆ ସବୁ ହୁଏ।
ହଁ ଭଲ ହୁଏ ଆମର ଏଠି ଶ୍ରାବଣ ମାସ ଲାଷ୍ଟଟା। ପାଞ୍ଚ, ନାଇଁ ବର୍ଷ ଆସିବ।
କାଲି କହିଲି ବୋଲି ଏଇ ବର୍ଷ ଆସିବ, ଦେଖିଆ ଆସିକିରି ନେଇଗଲେ ଟିକେ ଯାଇ ବୁଲିକି ଆସନ୍ତୁନି।
ହଁ ଅଁ।
ଆଉ ଘରେ କିଏ ଆ ସେଇ ଶ୍ରାବଣ ମାସରେ ଯାଆନ୍ତି ନା ନାଇଁ ବୋଲବମ?
ଘରେ ତ ମର ସବୁଉରା ଝିଅ ଛୁଆ ଗୋଟେ ପୁଅ ଛୁଆ ଯେ ବାହାରେ। ସେଥି ଯୁଗୁ ପଚାରୁଥିଲି ମାନେ, ମା ମାନେ କଣ କରିପାରିବେ?
ହୁଁ ହୁଁ ସମସ୍ତେ ଇଏରେ ଯାଇପାରିବ ସେଇ ଜିନିଷ ଟା ବୋଧେ। ଝିଅ ଛୁଆ କଣ ପୁଅ ଛୁଆ କଣ ସମସ୍ତେ ଯାଇପାରିବେ କିଛି ନହେନେ ପାଖ ଆଖରେ ପାଖ ଆଖରେ ଯୋଉ ମନ୍ଦିର ଥିବ ହେନେ ମନ୍ଦିର ହ ରୁ ଯାଇକି ସୁଧା ଅଳ୍ପ ବାଟ ପାଣି ଫାଣି ଢ଼ାଳିକି ସୁଦା ଆସି ହବ। ଦୂର ଜାଗାକୁ ନହେଲେ ବି ପାଖ ଆଖରେ ସୁଦା ହବ।
ତାପରେ ସାଇ ଏ ମାନେ ଆମ ଗାଁ ଲୋକ ଯଦି ନଉ ସାଙ୍ଗରେ ନଅନ୍ତେ ସିଏ ତାର ଯାଆନ୍ତା କି କଣ? ଆଁ ଗାଁ ଲୋକତ ନ ନଉ କିଛି ଗୋଟେ ନାହିଁ। ବାହାରି ରହିଲା ପୁଅ କେନତି କଣ କରିବ?
ହୁଁ ହୁଁ ନା ଗୋଟେ ଜାଗାକୁ ଗନେ ସେଇ ଜିନିଷ ଓ ସେଇ ପାଖେରେ ପହଞ୍ଚିଲେ ସେ କେତେ ଲୋକ ସେଠି ଯିବା ଆସିବା ହଉଛି କିଛି ନହେନେ ଆମର ପାଖ ଆଖେରେ ଯୋଉ ମନ୍ଦିର ଅଛି ଯେମିତି ଆମର ଏଠି ଦେଓଗାଁ ରେ ଅଛି ଗୋଟେ ମନ୍ଦିର କି ଆଉ ପାଖ ଆଖରେ ଗୋଟେ ମନ୍ଦିର ଅ ହୁଁ କିଏ ଯାଉଚି ଚାରି କିଲୋମିଟର ଦି କିଲୋମିଟର କି ଗୋଟେ କିଲୋମିଟର। ସେଇ ଜାଗାରୁ ଗାଁ ମନ୍ଦିର ଉଦା ଅଛିଁ।
ହଁ।
ଆଉ ମନ୍ଦିର ପାଖାପାଖି ପୋଖରୀ ଥିବ ନହେନେ ନଈ ଥିବ ସେଇ ନଈରୁ ପାଣି ଉଠେଇ ଦେଇକି ଗୋତେ ଗୋ ଟେ କିଲୋମିଟରରୁ ଯାଇ ପାଣି ଟିକେ ଢାଳି ଦେଲେ ସେଇଟା ସୁଦା ହେଲା। ଏକା ଆ ଯାଉଚନ୍ତି କିଏ ଦି ଜଣିଆ ଏମ ସବୁ ଯାଉଚ
ଚି ରଉଛି ପୁଅ।
ହଉ।